ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ, ଦିଦି। ହ୍ୟାଲୋ ହ୍ୟାଲୋ, ଦିଦି କଣ କରୁଚ?
କଥା ଶୁଭୁଚି?
ହଁ, ହଁ, ଶୁଭୁଛି ତମକୁ ଶୁଭୁଛି ନା?
ଓହୋ, ଆସିଲା ତ ଏଥର?
ହଁ ହଁ ଶୁଭିଲା, କଣ କରୁଚ?
ମୋ କଥା ସୁ
ହଁ ହଁ ଶୁଭୁଛିି ତମ କଥା ତମେ କଣ କରୁଛ?
କଣ କରିବି ବସୁଛି ଆଉ ବସିଛି ଏଠି।
ହଁ, ଆଉ ଖାଇବା ପିଇବା ସବୁ ସରିଲାଣି।
ହଁ ଖାଇବା ପିଇବା କେତେବେଳୁ ସରିଲାଣି ଆଉ ତମେ ଖାଇସାରିଲଣି।
ହଁ, ହଁ, ମୁଁ ବି ଖାଇ ସାରିଲିନି, ମୁଁ ବି ପୋଅ ପିଠା ଖାଇଛି, ପିଠା ଖାଇଛ କି ନାଇଁ?
ହଁ ପୋଡ଼ପିଠା ମୋତେ ତ ବେଶୀ ପସନ୍ଦ ପୋଡ଼ପିଠା। କିନ୍ତୁ ନିଜକୁ ବନେଇ ଆସେନି କିନ୍ତୁ ଖାଇବାକୁ ଭଲ ଲାଗେ।
ହଁ, ମତେ ବି ଆମ ଘରେ ମାମା ମୋର ବନାନ୍ତି ପୋଡପିଠା। ତ ଆମେ ବିଶେଷତଃ ରଜରେ ପୋଡ ପିଠା ବେଶୀ ମାନେ ଖାଉ। କି ସମସ୍ତେ ବନାନ୍ତି କେତେ ପ୍ରକାର ପିଠା, ପୋଡ଼ପିଠାଟା ଟିକେ ରଜ ଆଉ ଟିକେ ଦିଗୁଣ କରିଦେବେ ସତକୁ ହଁ ପରମ୍ପରା ଅନୁସାରେ ଆଉ ତମ ତମ ଗାଁରେ ରଜ ପାଳୁ ନା ନାଇଁ
ହଁ ଆମ ଗାଁରେ ବି ରଜ ପାଳନ୍ତି, ଆମେ ବି ହଁ, ଏ ବର୍ଷ ମୁଁ ଶାଢ଼ୀ କରିଥିଲି। ଶାଢ଼ୀ ପିନ୍ଧିଥିଲି ରଜକୁ ହଁ ରଜରେ ତ ହଁ ଆମ
ଯାଆନ୍ତି ହ ଆ ମାନେ ରଜରେ ମୁଁ ବି ଏଥର ତିନି ତିନିଟା ଡେସ୍ ପିନ୍ଧିଲି ଆଉ ସନ୍ଧ୍ୟାରେ ଆଉ ଗୋଟେ ଶାଢୀ ପିନ୍ଧିକି ବି ଫୋଟୋ ଉଠେଇଥିଲି। ଆଉ ଦୋଳି ଖେଳିଛ କି ନାଇଁ ତମେ।
ହଁ, ହଁ,। ରଜ ଦୋଳି ହେଇଥିଲା ରଜ ଦୋଳି ବି ଖେଳିଚୁ। ହଁ ନିହାତି, ତ ପ୍ରାୟତଃ ଆଜିକାଲି ଦେଖିବେ ଆଉ
ହଁ।
ପ୍ରଥମ ଦିନ କରାହୋଇଥିଲା ପହିଲି ରଜ ଦିନ ଚକୁଳି, ଚକୁଳି କୁ ତରକାରୀ କରାହେଇଥିଲା।
ତରକାରୀ ହଁ, ଆଉ ରଜ ସଂ ସଂକ୍ରାନ୍ତିରେ କରିଥିଲ ପିଠା ହଁ ରଜ ସଂକ୍ରାନ୍ତିରେ ପି
ହ୍ୟାଲୋ ହଁ ରଜ ସଂକ୍ରାନ୍ତି ଦିନ ପୋଡ ପିଠା କରାହେଇଥିଲା। ହଁ ମୋ କଥା ଶୁଭୁନି?
ହଁ ବହୁତ ବଢିଆ, ତମର କୋଉ ପୋଡ ପିଠା ବନିଛ କ୍ଷୀରରେ ନା ଖାଲି ଚାଉଳ ଆଉ ଗୁଡ ରେ?
ହଁ ହଁ କେହି କେହି କ୍ଷୀରରେ କରନ୍ତି। ହଁ ଗୁଡ଼ରେ ବି କରନ୍ତି ଆମର ଗୁଡ଼ରେ କରାହୋଇଥିଲା। କାରଣ କ୍ଷୀର ଆମ ଘରେ ଟିକଏ ଭାଇମାନେ ଖାଇବାକୁ ପସନ୍ଦ କରନ୍ତିନି ତ।
ହଁ। ହଁ କେତ ଜଣ ଖାଉନାହାନ୍ତି କ୍ଷୀର ହଁ କିନ୍ତୁ ଗୁଡରେ ବି ବହୁତ ଭଲ ଲାଗେ ଖାଇବାକୁ। ଯଦି ଟିକ ନଡିଆ ପଡିଥିବ କାଜୁ। ପକେଇଥିବା ଆମେ ତାପରେ ଚାଉଳ ଜନ୍ତିକି ଯେତେବେଳେ ଖାଇ। ଭଲ ଲାଗେ ଆଉ କଦଳୀ। ଯୋଉ ଦିଆ ହଏ ତାର ଯୋଉ ବାସନାସ ସେଇଟା ତ ଆହୁରି ବଢିଆ ଲାଗେ ହଁ ନା।
ହଁ ହଁ ନିହା କାହାର କାହାର କଦଳୀ ପତ୍ର ପକେଇଥାନ୍ତି କାହାର ଶାଳ ପତ୍ର। ପକାଇଥାନ୍ତି ପ୍ରାୟତଃ ଏଠି କଦଳୀ। ହଁଉ।
କଦଳୀ ପତ୍ର ମିଳୁନଥିବ ଶାଳପତ୍ର ବି କରୁଥିବେ ହଁ।
ଶାଳ ପତ୍ର ପକାନ୍ତି ଆଉ ଶାଳପତ୍ର ପ୍ରାୟ ବିକ୍ରି ଆସେ ବଜାରକୁ। ତ କେ
ହଁ ରଜରେ ସ୍ତ୍ରୀ ଲୋକ। ଲୋକ ମାନ କି ହୁଅନ୍ତୁ ଝିଅ ମାନେ ହୁଅନ୍ତୁ ତିନି ଦିନ ଗୋଟେ ବହୁତ। ଆରାମଦାୟକ ହେଇଥାଏ ହଁ କେହି କିଛି କାମ ଦାମ କରନ୍ତିନି। ପରିବା କାଟନ୍ତିନି ସାଧାରଣତ ଝିଅ ମାନେ ବହୁତ ଭାବରେ ପଳା।
ହଁ ଏଇ ରଜ କାହିଁକି ପାଳନ। ହଁ ହଁ ଅଳତା ତ ପରମ୍ପରା ଅଛି ଅଳତା ନିହାତି ଲଗାନ୍ତି। ଝିଅ ମାନେ ସଜବାଜ ହୁଅନ୍ତି ଶାଢୀ ପିନ୍ଧିକି ମେହେନ୍ଦୀ ଲଗାନ୍ତି ହ ଫୁଲ ଲଗାନ୍ତି।
ହଁ କେତେ କହଣ ଲାଗଗ କନ୍ତି ବହୁତ ବଢିଆ। ଆଉ କଣକ ରଜ ପାନ। ତ ତାର ରଜର ବିଶେଷତ ସେଇଟା ଗୋଟେ ବଢ଼ିଆ ଲାଗେ ଖାଇବାକୁ ସେଇ ଦିନଟା ହିଁ ବେଶୀ ଭଲ ଲାଗେ ଖାଇବାକୁ। ଆଉ କହୁଥିଲ ତ ଏତେ ତ ଝିଅ ମାନ ପାନ ଖାଆନ୍ତିନି ପୁଅ ମାନେ ଯେତିକି ଖାଆନ୍ତି ପାନ କିନ୍ତୁ ରୁଜରେ ଟିକେ ମିଠା। ପିଠାପା ଖାଇବାର ମଜା କିଛି ଅଲଗା ଥାଏ।
ହଁ ନେହା ଏମିତି
ଆଉ ପିଠା ପଣା ଖାଉଛେ। ରଜ ରଜ ମୁଁ ଯେତିକି ଜାଣିଛି ହଁ। ହଁ ହଁ ଶୁଭୁଛି ରଜ କାହିଁକି ପାଳନ କରାଯାଏ। ଆମେ ତ ଜାଣିଛେ କି ଆମର ଯେତେବେଳେ ପୃଥିବୀ ରଜସ୍ୱୋଳା ହେଇଥାଏ। ସେଇଥିପାଇଁ। ଯେମିତି ଆମର କ୍େତ ବାଡ଼ି କିଛି ଚାଷ କରାହୁଏନି ଆମେ ଗୋଟେ ଥାଏ ନା ବର୍ଷକୁ ପରମ୍ପରା ଗୋଟେ ବର୍ଷକୁ ଥରେ ମା ବସୁମତୀ। ଙ୍କୁ ତାଙ୍କର ର ରଜଶଳା ହେଇଥାଏ ସେଇଥିପାଇଁ ରଜ ପର୍ବ ପାଳନ କରାଯାଏ ମୁଁ ଯେତିକି ଜାଣିଛି ତମେ କଣ ଜାଣିଛ ମତେକୁ
ହଁ ନିହାତି ନିହାତି ତ ଯେମିତି ଗୋଟେ ଝିଅକୁ ରଜ ଶଳା ନ ଆସିବା ପର୍ଯ୍ୟନ୍ତ ଗୋଟେ ଶିଶୁକୁ ଜନ୍ମ ଦେବାର କ୍ଷମତା ଆସିନଥାଏ। ସେମିତି ଧରଣୀ ମା ମଧ୍ୟ ସେମିତି ପୃଥିବୀ ମାତା ସିଏ ରଜଶାଳା ହେଲେ ଯା ହିଁ ସେ ପୃଥିବୀକୁ ଧାନ ଫସଲ। ଖାଇ ଅର୍ଣ୍ଣ ଦେବ ଖାଇବା ପାଇଁ।
ଫସଲ ଦେ ଭଲ ଫସଲ ଦିଏ ତ ଏଇ ତିନି ଦିନ ଯୋଉ ଆମର ପହି ର ପହି ର ରଜ ସଂକ୍ରାନ୍ତି। ମା ହଁ ଶେଷ ରଜ ଆଉ ବସୁମତୀ ସ୍ନାନ। ତ ହଁ।
ବସୁମତୀ ସ୍ନାନ ହେଲା ପରେ ହିଁ ସମସ୍ତେ କାମ କରାନ୍ତି। ଚାର ଦିନ ହଁ ଆଉ କେତେ କେ ପୂର୍ବ ଦିନ ସଜବାଜକୁ ବି ପାଳନ କରନ୍ତି ମାନେ ସଜବାଜ ଯାହାବ ତାଙ୍କୁ ସଜେଇକିଖନ୍ତିୋଉ ଶାଲ ପିନ୍ଧିବେ ଚ ପନ୍ଧ ହିନ୍ଦୀ କରିବି ମାନେ ପୁରା ସଜେଇକି ରଖିଥାନ୍ତି ଆମେ ଏଇ ଏଇଆ କରିବୁ ହେଲେ ଆପଣ ବହୁତ ମାନେ ଭଲରେ ରଜ କେତ୍ରକ ମଜା ନେଇଛନ୍ତି।
ହଁ ଏଇ ତିନି ଦିନ ଯେତେବେଳେ ପୃଥିବୀ ମାତା ବିଶ୍ରାମ କରନ୍ତି ସେତେବେଳେ ସବୁ ମାନେ ମାଟି ଖୋଳିବା ମାଟିରେ ଚାଲିବା କି ହଳ ବୁଲେଇବା ସବୁ କାମ ବର୍ଜିତ ଥାଏ କାମ କରାଯାଏନି କିଛି, ତ କାଳେ ପୃଥିବୀ ମାତା କ କଷ୍ଟ ହବ ବୋଲିକି ନା ହଁ ଝିଅମାନେ କଦଳୀ ପାଟୁଆରେ ହଁ ଚାଲନ୍ତି। ଏ ଭୂମି ଉପରେ ପାଦ ପକାନ୍ତି ନାହିଁ।
ପକାନ୍ତିେନି ହଁ ରେ ବସୁମତୀ ସ୍ନାନ ପରେ ସବୁ ଠିକ୍ ହେଇଯାଏ ବାପ ନି ନିଜର କର୍ମ କରନ୍ତି ଆଉ
ହଁ ତା ହଁ ତ ଏମିତି ସବୁ କରାଯାଏ, ଆଁ ଗାଁ ମାନଙ୍କରେ ତ ସବୁ ପଟାରେ ସବୁ ଦୋଳି କରନ୍ତି କାଠ ପଟା। ସବୁ ଏବେ ଆସ୍ତେ ଆସ୍ତେ ସବୁ କାଠ କୁଆଡେ ଲୋପ ପାଇଗଲେ
ବାଉଁଶହ
ହଁ ଏବେ ବାଉଁଶ ଦୋଳି ଅଛି। ହଁ ରଜ ଦୋଳି ଟାକୁ ତ ବିଭିନ୍ନ ଫୁଲରେ ସଜା ହେଇଥାଏ। ଯେମତି କିି ମାନେ ଆଜିକାଲି ଫଟୋ ଉଠେଇଉଛନ୍ତି ମାନେ ଭେରା ବିଭିନ୍ନ ପ୍ର କାର ଫୁଲରେ ସଜା ହେଇଥିବ, ଆଉ ଦୋଳି ଖେଳନ୍ତି ବହୁତ ମଜା ଲାଗେ। ଆଉ ଆମ ଆଡେ ବି ଏଥର ଏକ ରଜରେ ଗୋଟେ ରଜ ମହୋତ୍ସବ ବି ହେଇ ଥିଲା ମାନେ କେତେକ ସ୍ତ୍ରୀ ଲୋକ ମାନେ ଝିଅ ଝିଅ ମାନେ ସେମାନଙ୍କ ଭିତରେ ବି ନା ପ୍ରତିଯୋଗିତା ବି ହେଇଥିଲା ଶଙ୍ଖ ପୁଖ କା ହଉ ମାନେ ଚିତା ପକେଇବା ହଁ। ସଂସ୍କୃତି ଲୋପ ପାଇଯାଉଛି, ହଁ।
ତ
ହଁ ସେଇଟାକୁ ବଞ୍ଚେଇିବା
ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସବୁ ଏ ପ୍ରତିଯୋଗିତା ଯ ପ୍ରତିଯୋଗିତା ସବୁ
ପ୍ରତିଯୋଗିତା କରାହଉଛି ଆଉ ପୁଚି ଖେଳ ସେଠି ଗୋଟେ ଝିଅମାନଙ୍କର ଥାଏ ପୁଚି ଖେଳ ସବୁ ଝିଅ ମାନେ ଖେଳନ୍ତି ହଁ।
ହଁ ସବୁ ପ୍ରତିଯୋଗିତା ହେଇଥିଲା ଯେମିତି କିି? ଉଁ।
ହଁ କଣ କଣ ପ୍ରତିଯୋଗିତା ହେଇଥିଲା ତମ ଗାଁ ରେ?
ପୁଚି ଦୌଡି ଡିଆଁ।
ଲୋକ ହଁ ଦୌଡିଦିଆ ଚିତା ପକେଇବା। ବହୁତ ପ୍ରତିଯୋଗିତା ହେଇଥିଲା। ହଁ ରଙ୍ଗୋଲୀ ବି ଝିଅ ମାନେ ବହୁତ ଭଲ ଭଲ ରଙ୍ଗଲୀ ପକା ତମକୁ ରଙ୍ଗୋଲୀ ଆସେ?
ଏମତି
ଆଉ ଝୋ ହଁ ଝୋଟି ବି ପକାନ୍ତି ସମସ୍ତେ, ହଁ ଶଙ୍ଖ ଫୁଙ୍କା। ଆଉ ଏମିତି କି କାଚ କୋଉଡି ବି ସ୍ତ୍ରୀ ଲୋକ ମାନଙ୍କ ଭିତରେ ଖେଳୁଥିଲେ କାଚ, କାଚ କାଚ କୋ କଉଡି ବି ଖେଳୁଥିଲେ। ଆଉ ଆଉ ହ୍ୟାଲୋ! ହଁ, ରଜ ରଜରେ କାଚ କଉଡି ବି ସ୍ତ୍ରୀ ଲୋକମାନେ ଖେଳୁଥିଲେ। ଆଉ କଣ ପାନ ବି ଖାଆନ୍ତି ସମସ୍ତେ, ଆମ ଘରେ ତ ବହୁତ ପିଠା ହେଇଥିଲା। ଚକୁଳି ପିଠା ଖାଇଲି, ପୋଡ ପିଠା, ଇଟିଲି ପିଠା ଆଉ ଓ ଆମର ତ ଦି ପ୍ରକାରର ପୋଡ଼ ପିଠା ହେଇଥିଲା ଗୋଟେ କ୍ଷୀରରେ ଆଉ ଗୋଟେ ଗୁଡରେ।
ମୋ କଥା ଶୁଭୁଛି?
ହଁ, ହଁ ଶୁଭୁଛି, ତମକୁ ଶୁଭୁଛି ନା? ହ୍ୟାଲୋ। ଆଉ ବି ଗୋଟେ ପିଠା ହେଇଥିଲା ଆଉ ଗୁଡରେ ବି ପୋଡ଼ପିଠା ହେଇଥିଲା।
ଆଉ ତମ୍ ଆଉ ତମ ତମର ଆଡେ ଆଉ କୋଉ କୋଉ ପର୍ବ ପାଳନ କରୁଛ? ନା ଖାଲି ରଜ ପର୍ବ ନା ଯାହା ଯାହା ଓଡିଆ ପର୍ବ ଅଛି ସବୁ ପାଳନ କରୁଛ। ଆମର ତ କେତେ ଆମର ତ କେତେ ପର୍ବପବାଣୀ ପାଳ ଏମିତି କି ମାନେ ବର୍ଷ ସା